ହାଲୋ। ହଁ ମା କଣ କରୁଛନ୍ତି?
ଆଜ୍ଞା ନାଇଁ ଏମିତି ବସିଥିଲି ଆଉ କଣ।
ଖାଇଛନ୍ତି? ମୁଁ କହିଲି ଖାଇଛନ୍ତି?
ଆପଣ ଆପଣ କଣ ଖାଇଛ?
ମୁଁ ଭାତ ଖାଇଥିଲି ଦିପହରେ ଆଉ ଏମିତି ନା ଆଉ ସେ ଯୋଉ କୋଜି ବୋଟ ହୁଙ୍କା ସାଲଟ୍ କରି ଖାଉଥିଲି ଆଉ ମ୍ୟାଡାମ ଆପଣ ଭୂ ତ ପ୍ରେତକୁ ବିଶ୍ୱାସ କରନ୍ତି କହିଲି ଆପଣ ଭୂତ୍ ପ୍ରେତକୁ ବିଶ୍ଵାସ କରନ୍ତି ଆଁ? ତ ଆପଣ କେବେ ଭୂତ ବାହାରିବାର ଦେଖିଛନ୍ତି? ଭୂତ ବାହାରିବାର କେବେ ଦେଖିଛନ୍ତି ମୁଁ କହିଲି ଭୂତ ବାହାରିବାର କେବେ ଦେଖିଛନ୍ତି?
ଆଜ୍ଞା ଆଜ୍ଞା।
କହିଲେ କଣ କେମିତି ହେଇଥିଲା? ଘରେ କେମତି କଣ ଆପଣ ଜାଣିଥିବେ ଡ? ନା।
ନାଇଁ ମ୍ୟାଡାମ୍ କଣ କି ମୁଁ ରାତିରେ ହେଲେ ବି କୁଆଡ଼େ ଯିବିନି ମତେ ଡର ଲାଗେ ବୋହୁତୁ। ସନ୍ଧ୍ୟା ହେଇଗଲେ ବି ମୁଁ ଆମ ଚାରିଆଡ଼େ ବି ଯାଇନି କାହିଁକି ନା ମତେ ବୋହୁତ୍ ଡର ଲାଗେ।
ଉଁ ହୁଁ।
ମୁଁ ବହୁତ ଡ ଆଜିକା ସମାଜରେ ବି ମୁଁ କହୁଛି ଯେ ମ ବୋହୁତ ଡର ଲାଗେ ବି ଭୁତ ପ୍ରେତଙ୍କୁ।
ଆଜ୍ଞା।
ତ ଏବେ ତ ସବୁଆଡ଼େ ସମସ୍ତେ ଯେହେତୁ କହୁଛନ୍ତି କି କରେଣ୍ଟ ହେଇଗଲା ଆଲୁଅ ଯାହା କ୍ୱ ଦ୍ଵାରା ଆଲୁଅ ହେଇଯିବା ହେ ତୁ ଭୂତ ପ୍ରେତ ବେଶୀ ଦେଖା ଯାଉନାହାନ୍ତି କାହିଁକି ନା ସେତେବେଳେ ଅନ୍ଧାର ଥାଏ ନା ବେଶୀ ତ ଅନ୍ଧାରକୁ ଭୂ ତ ମାନେ ବେଶୀ ଆସନ୍ତି।
ଦେଖିଛନ୍ତି?
ମ୍ୟାଡାମ୍ ଦେଖିଛନ୍ତି ବୋଲି ତ କହିବିନି ମତେ ଡର ଲାଗେ ମୁଁ ବୋହୁତ ଡରେ ବିି। କୋଉଠିକି ଅନ୍ଧାର ଜାଗାକୁ ଯାଏନି।
ଆଉ କେବେ ଶୁଣିଛନ୍ତି କାହାଠୁ ମୁଁ କହିଲି କାହାଠୁ କିଛି ଶୁଣିଛନ୍ତି?
ଶୁଣିଛି ବୋହୁତ ମ୍ୟାଡାମ୍।
ହୋଉ ସେ ଯୋଉ ଶୁଣିଛନ୍ତି ଆପଣ ସେ ବିଷୟରେ କିଛି କହିପାରିବେ କି?
ଆଜ୍ଞା ମ୍ୟାଡାମ୍ ତ ସେତେବେଳେ ଅଁ ତ ଆମ ବାରିପଟେ ମାନେ ମୋ ଛୋଟ ବେଳ କଥା କହୁଛି ମ୍ୟାଡ଼ାମ୍। ତ ମୋ ଭାଉଜ ଅଛନ୍ତି। ତ ସେମାନେ କହନ୍ତି ଗୋଟେ ଗଛ ପାଖରେ ଅ ମାନେ ଭୂତ ଥାଏ କଇଁଆ ଗଛ ପାଖରେ କିନ୍ତୁ ଆମ ଯୋଉ ମ୍ୟାଡାମ୍ କହୁଛି ମୋ ଛୋଟ ବେଳର ଅନୁଭବ କଥା କହୁଛି ଭୂତ କଥା। ଆମ ସାହିରେ ଗୋଟେ ଝିଅଟିଏ ମାନେ ଦିଦି ହେବେ ତ ସିଏ କହିଥିଲେ। ତମେ ଲଗେଇବୁ ଦୋଳି ଲଗେଇ ଯେହେତୁ ସେ ମରିଯାଇ ଥିଲେ ସେ କହିଲେ ଯେ ଆପଣ ଦୋଳି ଲଗେଇବେନି କିନ୍ତୁ ଆମେ କହିଲୁ ନାଇଁ ଆମେ ଦୋଳି ଲଗେଇବୁ ନା ତମେ ଯଦି ଦୋଳି ଲଗେଇବ ତାହେଲେ ଆଜ୍ଞା ସିଏ ଯେ ଯାହାକୁ ବହୁତ ଭଲ ପାଆନ୍ତି ସେଇ ଦିଦି ତାଙ୍କୁ ସ୍ୱପ୍ନ ଦେଖେଇଲେ କି ତୁ ଯଦି ଦୋଳି କରିବୁ ତାହେଲେ ତତେ ହିଁ ପକେଇଦେବି। ତ ସିଏ କହିଲେ ନା ନା ମୁଁ ଦୋଳି କରିବି ତ ମ୍ୟାଡ଼ାମ ଆମେ ପିଲାବେଳର ସେଇ ମାନେ ଅନୁଭବ ଏବେ ବି ମନେ ଅଛି ଦୋଳି ଲଗା ଓଇ ସମସ୍ତେ ଖେଳିଲେ। ତା ପୂର୍ବରୁ ବି ମୁଁ ଖେଳିଥିଲି ଦି ଜଣ ଜଣେ ବସିକି ଜଣେ ଠିଆ ପହିଆ ଯୋଉ ମାରନ୍ତି ଶୁଣିଥିବେ।
ହ
ତ ସେଇ ଥିନି ପଇଆ ମୁଁ ମାରିଥିଲି। ତାପରେ ସେଇ ଦିଦି ବସିଲେ ସେଇ ଦିଦି ବସିଲା ବେଳକୁ ଦୋଳି ଛିଡି ଗଲା।
ଉଁ ହୁଁ।
ପୁରା ଚଡ୍‌ ଚଡ୍‌ ଚିରିଲା ଯେ ପୁରା ଖତ ଗାଡ଼ାରେ ପୁରେଇଦେଲେ।
ହଁ ହ ଏମିତି ବି ହେଇ ପାରିଥାଏ କାଳେ ଦଉଡି ଛିଣ୍ଡି
ନା ନା ନା ନା ମ୍ୟାଡ଼ ଭୁଲ କାହିଁକି ନା ତା ପୂର୍ବରୁ ବହୁତ୍ ଲୋକ ଖେଳିଥିଲେ କିମିତି ସେଇ ଦିଦିନି ଖେଳିଲାଳକୁ ପଡିଗଲେ। ତ ନିଶ୍ଚିନ୍ତ ଡର ଭୟ ଆମର ଆସିଗଲା କ କଣ ନା ସେ ଦିଦି ନିଜେ କହିଲୁ କି ସେ ମତେ କହିଥିଲା କି? ତୁ ଲଗେଇ ବୁ ମାନେ ଅମାନିଆଁ ହେଇକି ତତେ ହିଁ ପକେଇବି। ତ ସେ ହିଁ କେବଳ ପଶିବ ତାଠୁ ମୋଟା ମୋଟ ମୋଟା ମୋଟା ଝିଅ ମାନେ ବସିକି ବି ସେ ଦୋଳି ଛିଡୁ ନଥିଲା କିନ୍ତୁ ସେ ଯେମିତି ବ ସିଲେ ଦୋଳି ଖେଳିଛନ୍ତି ତ ସେଇଠି ପଡିଗଲା ତ ସମସ୍ତେ ଡରିକି କି ଆଉ ଦୋଳିି କେଇ ଖେଳିଲେନି। ସବୁ ଜିନଷ ତ ଏଇଟା ମୁଁ ଛୋଟ ବଳେର ପୁରା ଭୂତର ଅନୁଭବ ଆମେ ପୁରା କରିସାରିଛୁ।
ହୁଁ ହୁଁ।
ସନ୍ଧ୍ୟା ହେଇଯିବ ମାନେ ଆମେ ସେ ଆମ୍ବ ଗଛ ପାଖକୁ ହିଁ ଯିବୁ ନାହିଁ ବହୁତ ଭୟ ଲାଗେ।
ତ ଏବେ ତ ଆଉ କେହି ବିଶ୍ଵାସ କରୁନାହାନ୍ତି।
ମ୍ୟାଡାମ ବିଶ୍ଵାସ ନ କଲେ ମୁଁ ଆଜିକା ସମାଜରେ କହୁଛି ମ୍ୟାଡାମ ମତେ ଭ ଭୟ ଲାଗେ। ମୁଁ ବାରି ପଟେ କୌଦେଇ ଯାଉନି ସନ୍ଧ୍ୟା ହେଇଯିବ ତ ମାନେ ଆ ଆମର ଏପଟେ ଯୋଉ ଟାଉନ ଜାଗାକୁ ବି ଯଦି ଯାଇଥିବି ଜଙ୍ଗଲ ରାସ୍ତା ପଡିବ ମୁଁ ଆସିବାକୁ କେବେ ବିି ରାଜି ହେବିନି। ମୁଁ କହିବି ନା ମୁଁ ଯିବିନି ମତେ ଭାରି ଭୟ।
ହୁଁ କିନ୍ତୁ ଅଛି ଆମେ ଯୋଉ ଆମର ସବୁ ଯୋଉ ଯୋଉ ଇଏ ହଉଛନ୍ତି ଇଏ ହଉଛନ୍ତି ତ ସେଥିପାଇଁକା ମାନେ କଣ କହିଲେ ଆ ସେଥିପାଇଁକା ଆମର ମାନେ ଆଉ କେହି ବିଶ୍ଵାସ କରୁନାହାନ୍ତି ତ ସେଥିପାଇଁକା ଆଉ କେହି ବିଶ୍ଵାସ ନ କରିବା ହେତୁ ଆ କିନ୍ତୁ ଅଛନ୍ତି ନାହାନ୍ତି କଣ ଯୋଉ ଲୋକମାନେ ସବୁ ମରୁଛନ୍ତି। ତାଙ୍କର ଯୋଉ ଆତ୍ମା ସବୁ ଯାଉଛି କୁଆଡେ ତ ଆମର ଏଇ ମାନେ ବୁଲୁଛି ଆମେ ସେଇଟାକୁ ଦେଖି ପାରୁନେ। ଯଦି ମଣିଷ ଦେଖି ପାରନ୍ତେ ତାହେଲେ ସେ ଭାବନ୍ତେ ଯେ ହଁ ଏଇଟା ଅଛି ବୋଲି। ବୁଝିପାରିଲି ନାଇଁ କେତେ ଜଣ ଅଛନ୍ତି ଭଗବାନଙ୍କୁ ବି ବିଶ୍ଵାସ କରୁନାହାନ୍ତି କାହିଁକି ନା ଆଖିରେ ଭଗବାନଙ୍କୁ ଦେଖି ପାରୁନାହାନ୍ତି ଲି ଭାବୁଛନ୍ତି ହଁ ମୂର୍ତ୍ତି ପୂଜା ହଉ ଛି ଭଗବାନ ନାହାନ୍ତି କିନ୍ତୁ ଭଗବାନ ଅଛନ୍ତି।
ମ୍ୟାଡ଼ାମ ଭଗବାନ ହଉ କି ଭୂତପ୍ରେତ ହଉ। ତ ସେମାନଙ୍କୁ ଆମେ ଆଖିରେ ଦେଖି ପାରିବାନି କେବଳ ଅନୁଭବ କରିପାରିବା।
କିନ୍ତୁ ମ୍ୟାଡାମ୍, ଆପଣଙ୍କ ହିସାବରେ ଆପଣ କେବେ ବି ଭଗବାନଙ୍କୁ ଦେଖିଛନ୍ତି?
ନାଇଁ, ମ୍ୟାଡାମ୍ ଭଗବାନଙ୍କୁ କେତେବେଳେ ତ ଦେଖ୍
ମ୍ୟାଡ଼ାମ୍ ମୁଁ କହିବି? ମ୍ୟାଡମ୍ ମୁଁ କହିଲି, ମୁଁ କହିବି, ଆପଣ ଭଗବାନଙ୍କୁ ଦେଖିଛନ୍ତି। ମୁଁ କହୁଛି।
ଆଜ୍ଞା ଆଜ୍ଞା, ଆପଣ ଯୋଉ କହୁଛନ୍ତି ତ, ଏବେ ମୁଁ ବୁଝିପାରିଲି। ଆପଣ କାହାକୁ କହୁଛନ୍ତି?
ଆଜ୍ଞା। ମୁଁ କିନ୍ତୁ କହୁଛି, ଆପଣ ଦେଖିଛନ୍ତି। ମୁଁ ବି ଦେଖିଛି, ସମସ୍ତେ ଭଗବାନଙ୍କୁ ଦେଖୁଛନ୍ତି। ଭ ଭଗବାନ ହେଲେ ଇଏ, ଭଗବାନ ହେଲେ କିଏ ଜାଣିଛନ୍ତି? ମାନେ ଭଗବାନ ତ ଆମେ ଅଛନ୍ତି, ଆମେ ଭଗବାନ ହେଲେ ଜଣିଏ, ତାଙ୍କର ଅନେକ ରୂପ ଓ ଅନେକ ନାଁ, ଅଛି। କିନ୍ତୁ ଭଗବାନଙ୍କୁ ଆମେ ଦେଖିଦେ ଆମ ଦେହ ଥରେ ବି ବାଜି ପାରୁସନ୍ତି, ତ ପବନ! ପବନ ହେଲେ ଗୋଟେ ଭଗବାନ। ତ ସୂର୍ଯ୍ୟ ଚନ୍ଦ୍ର, ସିଏ ବି ହେଲେ ଗୋଟେ ଭଗବାନ, ନିଆଁ ପାଣି ଇଏ ବି ହେଲେ ଭଗବାନ। ତ ଗଛ ଇଏ ବି ହେଲେ ଭଗବାନ। ଆମେ ଗଛକୁ ଏଇସ୍ ସରି ଆମେ ଭଗବାନଙ୍କୁ ଦେଖୁଛେ, ଭଗବାନଙ୍କୁ ଛୁଉଁଛେ, ଭଗବାନ ବି ଆମକୁ ଛୁଉଁଛନ୍ତି। ସତ କଥା କହିଲେ, ଭଗବାନ ନ ଚାହିଁଲେ କେବେ ପବନ ହଅନ୍ତା କି, ତ ଭଗବାନ ହେଲେ ପବନ ତ, ଦିନ ରାତି ହଉଛି। ତ ଭଗବାନ ଯଦି ସେଇଟା ନ ଚାହାନ୍ତେ, ଭଗବାନ ମାନ୍ ସେଇ ରୂପରେ ହିଁ, ଆମକୁ ଆସିକି ଦେଖା ଦଉଛନ୍ତି। ସେଇଥିରେ ହିଁ ଭଗବାନ ଅଛନ୍ତି।
ମ୍ୟାଡ଼ାମ୍ ସେତେବେଳେ, ମ୍ୟାଡ଼ାମ ସେତ୍ ଯେତେବେଳେ ଜାଣିଥିବେ ନା, ଘରେ ମାନେଙ୍କରେ ଏଇ ଆଲୁଅ ଟା ଏବେ ସମସ୍ତିଙ୍କ ଘରେ ମାନେ ପ୍ରଚଳନ୍ତ ହେଇଗଲାଇଁ ସହରାଞ୍ଚଳ ହଉ, ଗ୍ରାମବାସୀ ହଉ ସବୁ ଲାଇଟ୍ ହେଇଗଲାଣି। କିନ୍ତୁ ସେତେବେଳେ ଡିବି ଦରକାର ନା!
ମାନେ ଏତେ ମାତ୍ରାରେ ଡର ଲାଗି ଆପଣ ଭାବିବି ପାରିବେନି, କାହିଁକି? ଆମ ଜେଜେମା ଟା ବହୁତ ଥେଲେ। ସନ୍ଧ୍ୟା ହେଇଗଲେ, ସେତ କୁଆଡେ ଯିବାକୁ ପସନ୍ଦ କରନ୍ତିନି। କାରଣ ସେମାନ ଭୁତପ୍ରେତ ଥିବେ କି? ସେତେବେଳେ ମ୍ୟାଡମ୍ ଭୁତଙ୍କ ନାଁ ଜଣିଛନ୍ତି ନା, ମାଦଳ ଆଉ, ଗୁହ ଚୋରି, ଆଉ ସେଟା କହନ୍ତି ସୁନାମଣ୍ଡା ଫୁଲ। ଏଇ ରାତିରେ ତ ଏଇ ଦିନିଷ ବେଶୀ ଥାଏ ସେପଟେ। ମାନେ ସତେବେଳେ।
ସେମାନେ ଦେଖି ନାଇଁ କେମିତି କଣ ଲୋକମାନେ କୁହନ୍ତି? ସେଗୁଡା ସବୁ ଦେଖିଆକୁ କେମିତି କଣ
ସେରା ତ ଆମେ ଆଉ ଦେଖିବାକୁ ଜାଣିନୁ। କିନ୍ତୁ ସେରା ଶୁଣି ମାନେ ଆମ ଜେଜ୍ ଜେଜେ ବାପା, ଜେଜେମାଙ୍କଠୁ ଶୁଣିକି ବି ଆମକୁ ଲୋକ ଟାଙ୍କୁରି ଉଠେ, ଭୟ ଲାଗେ, ଡର ଲାଗେ, ମା
ଏଇପଟେ ଉ ଉପରକୁ ଗୋଡ କରିଥାଏ, ପେଟେଇ ପିଟେଇ ଯାଏ। ମ୍ୟାଡାମ୍ ଆପଣଙ୍କୁ କହୁଚି ବି ମତେ ଭୟ ଲାଗୁଛି।
ହଉ, ଥାଉ ଥାଉ, ତାହେଲେ ଆପଣେ ତାହେଲେ, ଆପଣ ଏ ବିଷୟରେ କୁହନ୍ତୁନି। ଆପଣଙ୍କୁ ଭୟ ଲାଗୁଛି ନା!
ଶୁଣିଥିଲି ମ୍ୟାଡାମ୍ କଣ? ନା, ସୁନା ମୁଣ୍ଡା ରାତିରେ ବୁଲିବ ବାରିଆଡେ। ତ ସିଏ ମାନେ ନିଆଁ ପିଣ୍ଡୁଳା ଟେ। ପୁରା ନିଆଁ ପେଣ୍ଡୁଳା ସ୍ଵଚନ୍ତ୍ର, ଆପଣ ଭାଗ୍ୟ! ଭାଗ୍ୟ ଯଦି ସେଇ ଜିନିଷ ଟା ପାଇବାର ଥିବ! ଆପଣ ପାଇପାରିବେ। ନାଇଁ ତ ନ ପାଇବାର ଥିବ ଆପଣ-ଅ ପାଇପାରିବେନି। କହନ୍ତି ଜେଜ ମାନେ ସେଇ ସି ସୁନା ମୁଣ୍ଡା ତା ନା, ହେଲା ତ କିନ୍ତୁ ସେଟା ନିଆଁ ପିଣ୍ଡୁଳା ଭଳିଆ ହେଇଥାଏ। ତ ସେଇ ଜିନିଷ ଟା ବାରି ମାନଙ୍କରେ ଗଡି ଗଡି ଗଡି ଗଡି ଗଡି ଗଡି ଯାଏ। ଆପଣ ବାଇ ଚାନ୍ସ ଦେଖି ଦେଲେ, ଯେତେ ବାପା ହଉ କି, ବାପା ହଉ କି, ଏଁ ତାଙ୍କ ବାପା ହଉ କି, ଯିଏ ହଉ ଦେଖିଦେଲେ କିନ୍ତୁ ସେତେବେଳେ ବୁଦ୍ଧି ଥିବା ଦରକାର ଦେଖି ଦେଇକି ଭେ ମାନେ ଆପଣ ଡରିଯିବେନି। ନ ଡରିଯିବେ ଯଦି ସିଏ ତମକୁ ମାରିଦବ। କିନ୍ତୁ ଆପଣ ନ ଡରିକି ପାରିବ ଯଦି ମାନେ ଏଁ ଆମର ପରିସ୍ରା କରିଦେବେ ତାହେଲେ ଆଉ କିଛିହବନି ଆଉ। ଆପଣ ସୁନା ମୁୁଣ୍ଡା ପାଇଯିବେ କିଛି ଅସୁବିଧା ନାହିଁ ତ ଏଇ କଥା କୁ ଆମେ ଆଜ୍ଞା ଆଜ୍ଞା ତ ଏଇ କଥା ଟା ଆମେ ଆମ ଜେଜେମା ଙ୍କ ବା ଯେଯେବାପା ସନ୍ଧ୍ୟା ଳେ ବସନ୍ତି ନା ଭୂତ ପ୍ରେତ କଥା ହିଁ କହନ୍ତି। ଆଉ ବୁହ ଚୋରି କଥା କହନ୍ତି କଣ ନା ସିଏ ଖାଲି ତ ଗୁଅ ଚୋରିକି ଖାଏ ତ ସେ ମାନେ ରାତିରେ କହନ୍ତି ଆ ଆମ ଅ ମୁଁ ଛୋଟଟେ ହେଇଥିଲି ଯେତେବେଳେ ଆମ ଘର ପାଖ ଖର ଗୋଟେ ଜେଜ ସେ ସନ୍ଧ୍ୟା ଆଡେ ଏଇ କଥା କହନ୍ତି ଭୁତ କଥା ଆମସ ପାଇ ର ହିଁ ସେ କଥା ସେ କହନ୍ତି ଯେ ସିଏ ଗୁହ ଚୋରାନ୍ତି ବୋଲିକି କଣ ଏମତି କହନ୍ତି ଆମେ ତ ବିଶ୍ଵାସ କରୁନି। ଉସି ସେ କହନ୍ତି କିନ୍ତୁ ସେତେବେଳେ ସେଇ ଜିନିଷ ଟା ଥାଏ କିନ୍ତୁ ଏବେ ଆଉ ସେଇ ଜିନିଷ ଟା ଅଛି ବୋଲିକି କଣ ଆମେ ବି ଜାଣିନୁ ହେଲେ ବି ମତେ ମ୍ୟାଡାମ ଯିଏ ମରିଗଲେ ହଜିଗଲେ ମତେ ଭାରି ଭୟ ଲାଗେ। ତ ପୁଅ ପିଲା ହଉ
ଉୟ ତ ସମସ୍ତ ହଁ ବୋହୁତ। ଭଲ ଲାଗେ ତ ଆମେ ରାତିରେ କଥାହବା କଥା ନୁହେଁ ଏ ବିଷୟରେ ତ ଆମେ ଯେହେତୁ ମାନେ ଲୋକମାନେ ବିଶ୍ୱାସ କରୁନାହାନ୍ତି ବୋଲି ଆମେ ସେ ବିଷୟରେ କଥା ହେଇଯାଉଚେ କିନ୍ତୁ ଏ ବିଷୟରେ କ ହବା କିଛି ମାନେ ଅନେକ ଲୋକ କହ ହଁ ଏମାନେ କଥା ହେଇଗଲେ କଣ ମାନେ କ ସତକୁ ସତ ବାହାରି ଯାଉଚି କିନ୍ତୁ ନାଇଁ ମାନେ ପ୍ରାୟ ଲୋକ ବିଶ୍ଵାସ କରୁନାହାନ୍ତି କିନ୍ତୁ ଅଛି।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା।
ହଁ। ହଁ ହଉ ଛାଡନ୍ତୁ ସେ ବିଷୟରେ ତ ଯିଏ ବିଶ୍ଵାସ କଲେ କରିବ ଯିଏ ବିଶ୍ଵାସ ଜି ଜବରଦସ୍ତି ନାଇ ତମେ
ନେ ମ୍ୟାଡାମ ଭଗବାନଙ୍କୁ ବି ନୁହେଁ ପଥର ଟିକେ ରଖିକି ପୂଜା କଲେ ବି ଭଗବାନ ପଥର ଟିକେ ଭଗବାନ ହେଇକି ଆପଣଙ୍କ କଥା ଶୁଣି ପାରିବେ। ଖାଲି ଯିଏ ଠାକୁରଙ୍କ ପାଖରେ ଯାଇକି ଠାକୁରଙ୍କ ପାଖରେ ଡା କିଦେଲେ ଗୋଟେ ଗରିବ ଲୋକଟରେ ତା ପଖରେ କିଛି ନଥିବ ମନ୍ଦିର ଯିବା କୁ ଟଙ୍କା ଟା ହାତ ରେ ନଥିବ କିନ୍ତୁ ସେ ଯଦି ପଥରରେ ଥୋଇକି ପୂଜା କରିଦେଲା ତାହେଲେ ଭଗବାନ ବିଶ୍ଵାସରେ ତାର ଅଛନ୍ତି ତେଣୁ ମାନେ ମାନିଲେ ପଥର ବି ଠାକୁର ହେଇଯାଆନ୍ତି। ତ ନ ମାନିଲେ ବି ପଥର ଠାକୁର ପାରିବେନି।
ଆଜ୍ଞା।
ମାନିଲେ ପଥର ଠାକୁର ନ ମାନିଲେ ପଥର ବି ଈଶ୍ୱର ହେଇଯିବେ।
ଆଜ୍ଞା ତ ଏମିତି କଥା।
ଆଜ୍ଞା।
ତ ଆପଣ କଣ ଖାଇବେ ରାତିରେ।
ତୁ ତମେ ଭାତ ଖାଉ ଆଉ। ଯେ ତୁ ଖରା ପଡୁଚି ସଜ ହେଇ ଥାଏ ଅ ସଜ ଭାତ ଆଉ ଖାଇବୁ ଆଉ।
ହଁ ହଁ ଆଉ। ମୁଁ କହିଲି ତାହେଲେ ସଜ ଭାତ ଖାଇବେ ଆଉ ନା ତ ଲୋକମାନେ ଲୋକ ଲୋକମାନଙ୍କୁ ତ ଆମେ ବୁଝେଇବା କିନ୍ତୁ ଆମେ ତ କହିବାନି ଯେ ତମେ ଏଇଟା ମାନିବାକୁ ବାଧ୍ୟ କି ମାନ ବୋଲି। ତ ଆମେ ଜବରଦସ୍ତି କରିବା ରେ ବୁଝେଇବା ତ ଯାହାର ଖୁସି ଯିଏ ବୁଝି ବୁଝିପାରିବ ଯାହାର ଖୁସି ସେ ନ ବୁଝି ପାରିବ ପ୍ରାୟେ ଲୋକ ଅଛନ୍ତି ଅନ୍ଧବିଶ୍ୱାସ କରୁଚନ୍ତି। ପ୍ରାୟ ଲୋକ ଅଛନ୍ତି ବହୁତ ବିଶ୍ଵାସ କରୁଛନ୍ତି। ତାପରେ ପ୍ରାୟ ଲୋକ ଅଛନ୍ତି ଡରୁ ନାହାନ୍ତି ପ୍ରାୟ ଲୋକ ଅଛନ୍ତି ବି ଡରୁଛନ୍ତି ବୁଝିପାଇଲେ କି ନାଇଁ ତ ସେଥିରୁ କାହାର କେମିତି କଣ ଆମେ ତ ସେଇଟା କହିପାରିବାନି। ହଉ ମ୍ୟାଡାମ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଏବେ ରହିଲି।
ଆଜ୍ଞା।